ଓ ହ୍ୟାଲୋ।
ଶୁଭ ସକାଳ।
ଶୁଭ ସକାଳ ଶୁଭ ସକାଳ। ଆଉ କଣ କରୁଚନ୍ତି? କିଛି ନାହିଁ, ମୁଁ ବସିଚି ଜଷ୍ଟ ଖାଆପିଆ କରିକି। ଦହିବରା ଟିକେ ଖାଇ ଯାଇଥିଲି ପେଟ ଥଣ୍ଡା ପାଇଁ। ଆପଣ?
ହଁ ମୁଁ ବି ବସିଛି ଖାଇକି। ସକାଳେ ଟିକେ ଯାଇଥିଲି ପଡିଆକୁ ଦୌଡି ସିଟି ବ୍ୟାୟାମ କରିକି ଆସିକି ସ୍ନାନ କରିକି ବସିଛି ଆଉ।
ହଁ ଠିକ କଥା। ବ୍ୟାୟାମ କରିବା କଥା। ଆଜିର ଏଇ ଜୀବନରେ ବ୍ୟାୟାମ ନ କଲେ ମଧୁମେହ, ମୋଟାପଣ ସବୁ ପଳେଇଆସିବ।
ମୋଟାପଣ ତା ଉଚ୍ଚ ରକ୍ତଚାପ, ଏମିତି କିଛି ରୋଗ ନାହିଁ ଯେ ଆସି ଆସିବନି ବୋଲି ନୁହଁ। ଆମର ଖାଦ୍ୟ ଶୈଳୀ ଯାହା ହେଲାଣି
ଆଉ ଯେମତିକି ପରିବେଶ ହେଲାଣି ଭଲ ବ୍ୟାୟାମ ଆଉ ଯୋଗ ନ କଲେ ଆହୁରି ଶରୀବ ଶରୀର ଦୁର୍ବଳ ହେଇଯିବ।
ବ ଲ ଯିବ ତାପରେ ଫୁର୍ତ୍ତି ବି ଲାଗିବନି। ଦିନ
ଠିକ କହିଲେ। ଏବେ ତ ଏମିତିରେ ବି ଅନେକ ପିଲାମାନେ ମୋବାଇଲ ଦେଖି କିନା ଘରେ ରହିକିନା କିଛି କାମ କରୁନାହାଁନ୍ତି ତାଙ୍କେ ଧୀରେ ଧୀରେ ଅସୁସ୍ଥ ହେଇ ହେଇଯାଉଛି ଶରୀର।
ଯୁଗ ଯେତେ ଆମର ଉନ୍ନତି କରି କରି ଯାଉଛି, ଆମର ଇଣ୍ଟରନେଟ ସୁବିଧା, ଇଣ୍ଟରନେଟ ଟା ସୁବିଧା କରିବ ବୋଲି କହିଲା ବେଳେ, ଲୋକମାନେ ତାର ବହୁତ ଅସୁବିଧା ବି କାଢି ସାରିଲେଣି।
ଠିକ କଥା କହିଲେ।
ବହୁତ ସାରା କୁପ୍ରଭାବ ପଡୁଛି ଏବେ ସମାଜରେ ସବୁ ବ୍ୟକ୍ତିମାନେ ଆମର ସବୁ ଯୁବକ ପିଢି ଖରାପ ଜିନିଷରେ ବହୁତ ଆସକ୍ତି ହଉଛନ୍ତି ଏଇ ସୋସିଆଲ ମିଡିଆ ଜରିଆରେ ହିଁ
ହଁ ଠିକ୍ କହିଲେ ଆପଣ। ଏଇ ତ ଯାହା ଇଣ୍ଟରନେଟ, ଅସଲରେ ସବୁ ଜିନିଷର କିଛି ଭଲ ଗୁଣ ରହିଛି କିଛି ମନ୍ଦ ଗୁଣ ରହିଛି। ଭଲ ଗୁଣ ଯେ ଜଗା ଜଗ ଇଏରେ
ହଁ। ଯୋଗାଯୋଗ ତ ଆମେ ବ୍ୟକ୍ତି ଉପରେ ନିର୍ଭର କରୁଛି।
ହୁଁ ଠିକ୍ କହିଲେ।
ଆମେ ତ ଗୋଟିଏ ଦେଶରେ ଥାଏ କି ଅନ୍ୟ ଗୋଟେ ଦେଶରେ ବହୁତ ହଜାର ହଜାର କିଲୋମିଟର ଦୂରରେ ଥିଲେ। ଯୋଗାଯୋଗ କରିପାରୁଥିବ କି ନାହିଁ।
ହଁ ଆମ ଜୀବନକୁୁ ସରଳ କରିଦଉଛି।
ଜୀବନକୁୁ ପୁରା ସରଳ କରିଦଉଛି କିନ୍ତୁ ଯୁବପିଢି ମାନେ ଯାହାର ସଦୁପଦକ ଜାଣି ପାରୁନାହାନ୍ତି।
ଏଇ କଥା ଯୋଉମାନେ ଜାଣି ପାରୁନାହାନ୍ତି ତାର ସେମାନେ ଏ ଆର ଖରାପ ଉପଯୋଗ କରୁଛନ୍ତି ଆଉ।
ପିଲା ଅଛନ୍ତି ମାନେ ତାର ବହୁତ ସୁବ୍ୟବହାର କରୁଛନ୍ତି ମାନେ ପାଠ ପଢ଼ା କ୍ଷେତ୍ରରେ ହଉ ନିଜ ଚାକିରୀ କ୍ଷେତ୍ରରେ କିଛି ବ୍ୟକ୍ତି ଘରେ ରହି ମଧ୍ୟ ଚାକିରୀ କରୁଛନ୍ତି।
ଠିକ କଥା କହିଲେ ମୁଁ ଶୁଣିଥିଲି କେତେକ ସାନ କେତେକ ଗରିବ ପିଲାମାନେ ଏଇ ଇଣ୍ଟରନେଟ ର ଉପଯୋଗ କରିକିନା ବଡ ବଡ କାର୍ଯ୍ୟ ମଧ୍ୟ କରି ପକାଉଛନ୍ତି କିଛି ନୂଆ ଉଦ୍ଭାବନ କରୁ ଅଛନ୍ତି।
ହଁ ଆମର ଫୁଲବାଣୀରେ ଗୋଟେ ଶୁଣିଛନ୍ତି କଥା ଫୁଲବାଣୀର ଗୋଟେ କଥାଟା ଶୁଣିଛନ୍ତି ଏଇ ଯୋଉ ଆମର ଜଗନ୍ନାଥ ସାହି
ହଁ।
ସେଠି ଗୋଟେ ସୌମ୍ୟ ବୋଲି ଗୋଟେ ଅଛି। ଯୁବ ଯୁବକଟା ଏକା ଏ ସେ ଅଠର କୋଡିଏ ବର୍ଷ ଭିତରେ ହବ ସିଏ ଆମର ହେ ଯୋଉ କୁନ୍ତୀ ହେ କେ କ୍ଷେତ୍ରରେ ସେ ବହୁତ ଆଗକୁ ଯାଇଛି। ସେଏ ଗ ଇଣ୍ଟରନେଟ ରେ ସେ ତାର କମ୍ପ୍ୟୁଟରରେ ବହୁତ କିଛି କହିକି ମାନେ ପୁରା ସାରା ବିରେ ପରିଚୟ ହେଲାଣି କହିବାକୁ ଏ
ହଁ ମୁଁ ବି ଶୁଣିଛି ଏଇ କଥାଟି। ସବୁ ଦେଶ ମାନେ ଆମ ଦେଶରେ କଣ କଣ ସବୁ ନିଯୁକ୍ତି କ୍ଷେତ୍ର ନିଯୁକ୍ତି ପାଇଲାଣି ତାପରେ ବିଭିନ୍ନ ପ୍ରକାର ଆୱାର୍ଡ ପାଇଲାଣି ସେ।
ସେ କନ୍ଧମାଳରୁ ଯିଏ ବି ଏସ୍ ପି ଆସିବ ତାଙ୍କୁ କିଛି ଏମିତି ଯଦି କିଛି କାର୍ଯ୍ୟକ୍ରମ ହଉଛି ତାଙ୍କୁ ଆମନ୍ତ୍ରଣ କରୁଛନ୍ତି।
ସେ କଥା
ଯାହା ହଉ ଗୋଟେ କନ୍ଧମାଳ ର ଗର୍ବ ସିଏ। ହଁ।
ହୁଁ ସତ କଥା। ଆଉ ଏଇ ବର୍ଷ ପଢିବା ପାଇଁ କଣ କରୁଛନ୍ତି?
ପଢିବା ପାଇଁ ତ ସେମ ଯାହା ଦେଖିବା ଆମର ଗ୍ରୁପ ବି ହାଲୋ।
ଗ୍ରୁପ ଡ଼ି କହିଲେ?
ଗ୍ରୁପ ବି କ୍ଷେତ୍ରରେ ଯାହା ବି ଆମର ବାହାରୁ ଅଛି ନିଯୁକ୍ତି।
ଓହୋ।
ହଁ।
ମୁଁ ଏଇଥର ପିଜି କରିବା ପାଇଁ ପକେଇଥିଲି ଯେ ଏଇଥର ନୂତନ ଶିକ୍ଷା ବର୍ଷ ଅନୁସାରେ ଦୁଇ ହଜାର କୋଡିଏ ଅନୁସାରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସେ।
ହଁ ହଁ ସବୁ ଶିକ୍ଷା ବ୍ୟବସ୍ଥାରେ ବହୁତ ସାରା ପରିବର୍ତ୍ତନ ଆଣିଚନ୍ତି।
ଓଡିଶା ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତନ ରୁ ଆସିଛି ଏପରି ମ ବହିି ମଧ୍ୟ ଚେଞ୍ଜ ହୋଇଯିବ। ତନ ହେଇଯାଇଚି ବହି ଗୁଡାକ।
ହଁ ଆପଣ କଣ ଇଏ କଉ ଆମର ପିଜି ସାଧାରଣ କରିଥିଲେ ନା କେମତି କଣ?
ହଁ ନାଇଁ ମୁଁ ସାଧାରଣ ଇଗ୍ନୋ ରେ ଆପ୍ଲାଏ କରି ଚୁଲି ମୁଁ ଭାବୁଛି ଥର ଶିକ୍ଷକ ପଢ଼େଇବା ପାଇଁ ତ ସାଧାରଣ ସିଧାସଳଖ ଆ କରିପାରିବିନି ଏଥିପାଇଁ ଏକ ଇଏ କରୁଥିଲି। ତାପରେ ନୂତନ ଆର୍ଥିକ ବର୍ଷରେ ସବୁ ଯାକ ପରିବର୍ତ୍ତନ ହେଇଛି ମୁଁ ଶୁଣିଥିଲି କଣ ବହି କ୍ଷେତ୍ରରେ ମଧ୍ୟ ସାନ ପିଲାମାନଙ୍କର ବହି ପରିବର୍ତ୍ତନ ହେଇଚି ସେ ସାନ ବହିମାନଙ୍କରେ ମଧ୍ୟ ମଧ୍ଯ ଅ କେତେ ବହୁତ ଗୁଡାକ ତ୍ରୁଟି ବାହାରୁଚି
ହଁ ତ୍ରୁଟି ବି ବାହାରିଚି ବୋଲିକୁ ମୁଁ ବି ଦେଖୁଥିଲି ପ୍ରାୟ ବହୁତ ସାରା ଷୋହଳ ଶନ ସତର ସତର ବାହାରିଚି ବୋଲି କହୁଥିଲେ।
ଏଇଥର ଶିକ୍ଷା ବ୍ୟବସ୍ଥା ଟା ଟିକେ ଏମିତି କଣ ଖରାପ ଆଗରୁ ବି ରହୁଥିଲା କିନ୍ତୁ ଏତେ ମାତ୍ରାରେ ତ୍ରୁଟି ରୋହୁନଥିଲା।
ନା ନା ପ୍ରକୃତରେ କଣ ହେଲା ଭୁଲ ଶିକ୍ଷା ଯୋଉ ଆମର ପରିବର୍ତ୍ତନ ଆଣିଲେ ତାର ବି କିଛି ନିର୍ଦ୍ଦିଷ୍ଟ ସମୟ ସୀମା ଥାଏ ତାଙ୍କୁ ବି ଅନୁମତି କରିକି ଚାରି ଦିଗରୁ କରିବାକୁ ପଡେ ତାଙ୍କ ବହୁତ କମ ସମୟ ଦିଆଗଲା ଯେ ତମେ ଏତିକି ସମୟ ଭିତରେ ଏଗୁଡିକ ସବୁ ପରିବର୍ତ୍ତନ କର ତ ଯାହାର ଯେମିତି ଏ ଗୋଟେ ଶିକ୍ଷାେ ଗୋଟେ ଶିକ୍ଷା ଦିଆଯାଉଚି ଗୋଟେ ଦେଶକୁ ତ ପିଲାମାନଙ୍କୁ ଶିକ୍ଷା ଟା ଦିଆଯାଉଚି ତ ସେ କ୍ଷେତ୍ରରେ ସେମାନଙ୍କୁ ସେମିତି ଇଏ କରିବା ପଡ
ସେତିକି ଯାଞ୍ଚ କରିବା ଦରକାର ସେତିକି ସେ ବହିକୁ ଆଉ ଦେଖିବା ଦରକାର ସେଠି କେତୋଟି ଅଛି କେତୋଟି ଠିକ ଜିନିଷ ଅଛି କହିକି ନହେଲେ ଅନେକ ପ୍ରକାରର ତ୍ରୁଟି ମୁଁ ଶୁଣିଥିଲି ପୁଣି ସେ ତ୍ରୁଟିରେ ରହିଛି ଆ ଆମର ଗୋଟେ ବଡ ବୈଜ୍ଞାନିକଟେ ପାଇଲଟ ଥିଲେ କହିକି ନା ବିଦ୍ୟୁତ ଚାଳକ ଥିଲେ ଏ ସରି ବିଦ୍ୟୁ ଉଡା ଜାହାଜ ଚାଳକ ଥିଲେ ବୋଲି। ଏମତି ସବୁ କହୁଚନ୍ତି କଣ କଣ ସବୁ ଏତେ ମାତ୍ର ତ୍ରୁଟି ରହିବା କଥା ନ ନାହିଁ ଅସଲରେ
ହଁ ଗୋଟେ ସାଧାରଣ ତ୍ରୁଟି ରହିଲେ କିନା ହବ ଆମର ଓ ନ୍ୟୁଟ୍ରନ୍ କୁ ପୁରା ଇଏ କରିଦୋଉଚନ୍ତି
ହଁ ସେ ଗୁରୁତ୍ବ ଆକର୍ଷଣ ହଁ ଅଲଗା ରାଜ୍ୟରେ ଅଛି।
ହଁ ହଁ ଓଡିଶାର ଗୌରବ କୁ ବାହାର ରାଜ୍ୟରେ
ହଁ।
ତ୍ରୁଟି ତ୍ରୁଟି ଟା ହଁ ଏବେ ହଁ ତ୍ରୁଟି ଟା କେମିତି ହବ? ଦରକାର। ଏବେ ମନଙ୍କର କୋଉଠି ଗୋଟେ କମା ଛାଡିଦବ ବା ପୂର୍ଣ୍ଣଛେଦ ଛାଡିଦବ ବା ରେ ଛାଡିଦବ ହ କି କି ଏମିତି ନମ ସାଧାରଣ ତ୍ରୁଟିରେ ତ୍ରୁଟି କୁହାଯାଏ। ଏଇଗୁଡାକ କଣ କଣ ହଁ ସେଇଟା ଗ୍ରହଣ ଯୁଗ ଏ ତ୍ରୁଟି ଯାକ ଗ୍ରହଣ ଯୁଗ ନୁହେଁ ଆପଣ ଗୋଟେ ଶିକ୍ଷା ବ୍ୟବସ୍ଥା କୁ ପରିବର୍ତ୍ତନ କରୁଛନ୍ତି ଗୋଟେ ରାଜ୍ୟର ଏମିତି ଭୁଲ କଲେ କେମିତି ହବ?
ହଁ ସେଟା ପୁଣି ଗୋଟେ ଦୁଇଟି ଭୁଲ ନାହିଁ ଏତେ ଭୁଲ ରେ କେମତି ଚଳିବ?
ହଁ।
ଠିକ କହିଲେ ଆପଣ। ଏ ଆସଲରେ ସରକାର ର ହିଁ ଭୁଲ ଆଉ କିଛି କହେ ନା
ସରକାରଙ୍କର ଭୁଲ କହିବାକୁ ଗଲେ ସରକାର ଏ କ୍ଷେତ୍ରରେ ସଚେତନ ନୁହନ୍ତି ଭୁଲ ତ କଉ ନାହିଁ ସେ ଯଦି ସରକାର ଶିକ୍ଷା କ୍ଷେତ୍ରରେ ସେତେ ସଚେତନ ଥାଆନ୍ତେ ତ ଏଭଳି ଭୁଲ ଦେଖିବାକୁ ମିଳନ୍ତାନି ଶିକ୍ଷା ବ୍ୟବସ୍ଥା ତ ପୁଣି ପରି ବତ୍ମ ତ ଅଲଗା ରାଜ୍ୟ ବାଲା ବି କରୁଛନ୍ତି ତ ତାଙ୍କର ତ କାଁ ଏତେ ବଡ଼ ତ୍ରୁଟି ଆସୁନି।
ସତ କଥା ଆମର ଇଏରେ ଟିକେ ବହୁତ ବଡ ଟେ ଦେଖାଯାଉ ଆମର ବି ଶିକ୍ଷା ବ୍ୟବସ୍ଥା ତା ଉଚ୍ଚ କ୍ଷେତ୍ର ଉଚ୍ଚ ଶ୍ରେଣୀରେ ବି ପରିବର୍ତ୍ତନ କରିଛି। କିଛି ଦିନ ପରେ ଆମର ସେ ନୂତନ ବହି ଆସିଲେ ଜଣା ପଡିବ ଯେ ସେଇଟା ବି କଣ ତ୍ରୁଟି ରହିଛି ନା ନାହିଁ।
ମୁ କଣ ଶୁଣିଥିଲି ଯେ ଏଇଟା କଣ କଛନ୍ତି ଟ୍ରାନ୍ସଲେଟ କରୁଛନ୍ତି। ତ ଓଡ଼ିଆ ଭାଷା ଅନୁବାଦ କରୁଛନ୍ତି ଯେହେତୁ ଅନୁବାଦ କରୁଛନ୍ତି ସେଇଟା ଆଉ ଏ ଆଇ ଜରିଆରେ କରିଛନ୍ତି ତ ସବୁ ପ୍ରତ୍ୟେକ ଲାଇନ ଯେ ପୁରା ସମ୍ପୂର୍ଣ୍ଣ ଠିକ ଏଥିରେ ଆସିବ ବୋଲି ତାର କିଛି ମାନେ ନାହିଁ।
କଥା କହିଲ।
ହଁ ସେଥିପାଇଁ ଭୁଲ ଗୁଡାକ ଆସିଛି ଆମର ବଡ କ୍ଷେତ୍ରରେ ଏତେ। ଭୁଲ ଆସିବନି କାହିଁକି ନା ସେଟା ଇଂରାଜୀ ରେ ଥାଏ। ତ ଏଇଟା ଯୋଉ ଆମେ ଇଂରାଜୀରେ ଯୋଉ ଓଡିଆକୁ ଅନୁବାଦ କରିଦେଇଛନ୍ତି ତ ବେଶୀ ଭୁଲ ଆମର ପଳେଇ ଆସିଛି ତ୍ରୁଟି ଯାକ।
ହଁ ସତ କଥା କହିଲ। ଦେଖାଯାଉ ଆମ ବହି ଆସିଲେ ଜଣା ପଡିବ ତାପରେ ମୁଁ କିଛି ଶୁଣିଥିଲି କିଛି ଦିନ ପୂର୍ବରେ ଡିବା ସି ବି ଏସ୍ ଇ ଯେଉଁ ଶିକ୍ଷା ଅନୁଷ୍ଠାନ ସେଠି ବି ଏମିତି ପରିବର୍ତ୍ତନ କରିକି ହେଡା ଅନଲାଇନ୍ ଜରିଆରେ କରିକିନା କେତେ ଛାତ୍ରମାନଙ୍କର ଭୁଲ୍ ମୂଲ୍ୟାଙ୍କନ କରୁଛନ୍ତି। ପରୀକ୍ଷାରେ ଏମିତି ସବୁ କଥା ଚାଲିଛି ଓଡିଶାରେ
ହୁଁ ହୁଁ।
ଶିକ୍ଷା ବ୍ୟବସ୍ଥା ଟିକେ ବହୁତ ତ୍ରୁଟି ବାହାରିବ
ହଁ ଶିକ୍ଷାକୁ ଏତେ ଟିକେ ଗୁରୁତ୍ୱ ଦଉନାହାନ୍ତି। ଯୋଉଟା ଦେଶ ସରା ମୂଳଦୁଆ ତାକୁ ହିଁ ଗୁରୁତ୍ୱ ଦେଉନାହାନ୍ତି।
ତାକୁ ଏଟା ଗୁରୁତ୍ୱ ଦଉନାହାନ୍ତି ମୁଁ ଦେଖୁଥିଲି ଆମର ଯେଉଠି ପାଠ୍ୟାନୁକ୍ରମ ଯେଉଠି ସମସ୍ତ ବିଷୟ ରହିବା କଥା ଥା ଆମର ଉଚ୍ଚ ବ୍ୟବସ୍ଥାରେ ନିମ୍ନତ ଛାଡ଼ି ଦିଅ ଉଚ୍ଚସ୍ତରରେ ଯୋଉ ଶିକ୍ଷା ଅନୁଷ୍ଠାନ ଅଛି ସେମାନେ ମଧ୍ୟ ଭୁଲ କରିବାରେ ଲାଗିଛନ୍ତି। ଏବେ ଇଗ୍ନୋର ଯୋଉ ନୂଆ ଶିକ୍ଷା ବ୍ୟବସ୍ଥା ର ଯୋଉ ଯୋଉଠି କି ସମସ୍ତ ପ୍ରକାର ସିଲାବସ ବିଷୟ ପାଠ୍ୟକ୍ରମର ବିଷୟବସ୍ତୁ ବାହାରେ ସେଠେ ସେଠି ବି ସଠିକ ଭାବରେ ଜଣେଇ ନାହାନ୍ତି ଯେ ଗୋଟେ ଗୋଟେ ନା ଆମର ଯୋଉ ରାଜନୀତି ବିଜ୍ଞାନ ରେ ଆ ଗୋଟେ ଶି ଶିକ୍ଷାନୁଷ୍ଠାନର ଗୋଟେ ବର୍ଷରେ ଦେଇଛି ଆଉ ଗୋଟେ ବର୍ଷରେ ଦେଇନାହିଁ। ଅନ୍ୟ ଗୋଟେ ପିଲାଟି କଣ ଜାଣିବ ଯେ ତୃତୀୟ ବର୍ଷରେ କଣ ଅଛି ବୋଲି?
ହଁ।
ସେଇଟା ସଠିକ୍ ଭାବରେ କହିବା ଦରକାର।
ସେଇଟା ସଠିକ ଭାବରେ ସେମାନେ କହିବା ଦରକାର ଯେ ନାଇଁ ପ୍ରଥମ ବର୍ଷ ଏମିତି ଏମିତି ବିଷୟ ଅଛି ଦ୍ଵି ତୀୟ ବର୍ଷ ଏମିତି ଏମିତି ବିଷୟ ଯାହା ଫଳରେ ଗୋଟେ ପିଲାଟେ ଜାଣିପାରିବ ଯେ ନା ମୁଁ ଦୁଇ ବର୍ଷରେ ଏ ବିଷୟ ଗୁଡିକୁ ପ ପଢ଼ିବି।
ହଁ ସତ କଥା ଯଦି ଦେବନି କହିଲେ ସେ ଜାଣିବ କେମିତି।
ସେ ଜାଣିବ କେମିତି ଯେ ମୋର କଣ ପଢ଼ିବାର ଅଛି। ହଁ ଏରା ଯେମିତି ବିଜ୍ଞାନ କହିଲେ କଣ କିଛି ସୀମିତ ଜିନିଷ ଯେ ସେ ଜାଣିଦବ ଯେ ଏମିତି ଏମିତି ଅଛି ବୋଲି।
ହଁ ରାଜନ। ଠିକ୍ କଥା ରାଜନୀତି ବିଜ୍ଞାନ ରେ। ଭାରତର ସ ଶିଖ ଭାରତର କ ସମ୍ବିଧାନ ବିଷୟରେ ଅଛି ଭାରତ ର ରାଜ୍ୟ ତାପରେ ତା ରାଜ୍ୟ ସ ରକାର କେନ୍ଦ୍ର ସରକାର ବିଭିନ୍ନ ପ୍ରକାର। ର ନୀତି ନିୟମ ଭାରତ ସହ ବାହାର ଦେଶ ମାନଙ୍କର। ନୀତି ନିୟମ ବିଭିନ୍ନ ପ୍ରକାର ପଦ୍ଧତି ପ୍ରକ୍ରିୟା। ଏଇ ସବୁ ଜିନିଷ ଯାକ ଅଛି ଏତିକି ତ ମୁଁ ସୀମିତ କହିଲି ଆହୁରି କେତେ ଆଗକୁ ଜିନିଷ ସବୁ ରହିବ।
ହଁ।
ମୁଁ ରହୁଛି ତାହେଲେ କହିକି ଆଉ।
ଧନ୍ୟବାଦ।
ହଉ ଆପଣଙ୍କୁ ବି ଧନ୍ୟବାଦ।
ହଁ ହୁଁ।